ବନ୍ଧୁ ଜ ଆପଣଙ୍କୁ ମୋ ବହି ଶୁଣା ଯାଉଛି।
ହଁ ଶୁଣା ଯାଉଛି।
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ।
କଣ କରିଥିଲେ ଏବେ ଆପଣ?
ଏବେ ଖାଇକି ଆସିକି ବସିଥିଲି।
ଏତେ ବ୍ୟସ୍ତ ବହୁଳ ଜୀବନ ବିଷୟରେ ଭିତରେ ଆପଣ ମତେ ମନେ ରଖିଛନ୍ତି ଶୁଣିକି ବହୁ
ମୁଁ ଆଜି ଖାଇଲି ଭାତ ଛତୁ ତରକାରୀ।
ହଁ। ଆଉ କୁହନ୍ତୁ କିଛି ଯେମିତି କି ଆପଣ ଦୈନନ୍ଦିନ ଜୀବନରେ କେମିତି ଚାଲିଛି ସବୁ କିଥି ।
ଆଉ ଆମ ଦୈନନ୍ଦିନ ଜୀବନରେ ଆଉ କଣ ସବୁ ଠିକଠାକ ଚାଲିଛି ଆଉ?
ଠିକ ଠାକ ମାନେ କେମିତି ଚାଲିଛି ଆପଣଙ୍କର?
ଠିକ ଠାକ ମାନେ ଯେମିତି ପାଠ ପଢା ପାଠ ପଢା ଚାଲିଛି ସବୁ ତାପରେ ଚାକିରି ଖୋଜା ଚାଲିଛି
ଆଜ୍ଞା ଆଜ୍ଞା।
ଏଇଁତି ସବୁ ଚାଲିଛି ଆଉ
ଶୁଣିକି ବହୁତ ଭଲ ଲାଗିଲା କିି ଆପଣ ଚାକିରି ଖୋଜା କରୁଛନ୍ତି ଆଉ ଘରେ ସମସ୍ତେ ଭଲରେ ଅ ଛନ୍ତି
ହଁ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଯେମିତିକି ଆପଣ ଏବେ କହିଲେ ଚାକିରି ସବୁ ଖୋଜା କରୁଛନ୍ତି ବୋଲି କିରି ତାହେଲେ ଆପଣ ତ କିଛି ପ୍ରସ୍ତୁତ ହେଇଥିବେ ଚାକିରୀ ପାଇଁ
ପ୍ରସ୍ତୁତ ଚାଲିଛି ଚାକିରି ଖୋଜା ଚାଲିଛି ଆଉ ପ୍ରସ୍ତୁତ ସହିତ ଚାକିରି ଖୋଜା ଚାଲିଛି ଆଉ।
ଆଜ୍ଞା ତ ମୁଁ କିଛି ମାନେ ଆପଣଙ୍କୁ ପ୍ରଶ୍ନ ପଚାରି ପାରିବି ଯେମିତି କିି ଆମ ସାଧାରଣ ଜ୍ଞାନ ବିଷୟରେ କାରଣ ଆପଣଙ୍କୁ ବି ସେଥି ଭିତରେ ଟିକେ ମନ ବିର ରହିଯିବ ମତେ ବି ରହିଯିବ।
ହଁ ଠିକ ଅଛି ପଚାରନ୍ତୁ?
ଆପଣ ବି ମତେ ପଚାରି ପାରିବେ ତ ଆପଣ ବି ପଚାରି ପାରନ୍ତୁ ନା ମୁଁ ବି ଚାହିଁଲେ ବି ପଚାରି ପାରିବେ। ତ ମୁଁ ପ୍ରଥମେ ଆପଣଙ୍କୁ ପଚାରୁଛି
ହଁ।
ଯେମିତିକି ଆମର ରହିଗଲା ଆପଣ ପଚାରିବା ପାଇଁ ଚାହୁଁଛି ଭାରତର ଆମର ରାଜ ଧାନୀ କେଉଁଠି ଅଛି?
ଆମ ଭାରତର
ଆଜ୍ଞା।
ନୂଆ ଦିଲ୍ଲୀରେ
ଆଜ୍ଞା ଠିକ ଠିକ ଆଜ୍ଞା ଏବଂ ଓଡିଶାର ରାଜଧାନୀ?
ଭୁବନେଶ୍ୱର।
ଭାରତର ଜାତୀୟ ପକ୍ଷୀ କିଏ?
ଭାରତର ଜାତୀୟ ପକ୍ଷୀ ମୟୂର।
ଜାତୀୟ ପଶୁ?
ବାଘ।
ଏବଂ ଆମର ଜାତୀୟ ଫୁଲ?
ଉଁ ହୁଁ ପଦ୍ମ ଫୁଲ।
ବହୁତ୍ ସୁନ୍ଦର ଉତ୍ତର ମଧ୍ୟ ଆପଣ ଦଉଚନ୍ତି। ତ ଆପଣଙ୍କୁ ମୁଁ କିଛି କହିବାକୁ ଚାହିଁବି ଯେମିତି କିି ଗାଁ ବିଷୟରେ ଆପଣ ଗାଁ ବହୁତ ପସନ୍ଦ କରନ୍ତି କି? ଆଜ୍ଞା ଆପଣଙ୍କ ଗାଁ ରେ କୋଉ ଗୁଡାକ ଜିନିଷ ଆପଣଙ୍କୁ ବହୁତ ପସନ୍ଦ ଲାଗେ।
ହଁ ଗାଁରେ ସେଇ ବନ୍ଧ ଆଉ ଆଗରେ ଖେଳ ପଡିଆ ଆଉ ସେଇ ଆନନ୍ଦ ବଜାର? ଆଉ କଣ ଆଉ ପୋଖରୀ ସବୁ ଆଉ।
ଆଜ୍ଞା ଆପଣଙ୍କୁ ବହୁତ ଭଲ ଲାଗିଲା କି ଆପଣ ଏବେ ବି ଗାଁକୁୁ ବହୁତ ପସନ୍ଦ କରୁଚନ୍ତି। ଆପଣ ଚାହିଁଲେ ବି ମତେ କିଛି ପ୍ରଶ୍ନ ପଚାରି ପାରିବେ? ଆପଣଙ୍କୁ ଯଦି ବିି କିଛି ବି ମନେ ପଡୁଛି ମାନେ
ହେଲେ ଆପଣ ଏବେ କୋଉଠି ଅଛନ୍ତି କି?
ମୁଁ ତ ଏବେ ପାଠ ପଢା ପଢି କରୁଛି।
ହୁଁ ଅ ଆପଣ ଗାଁକୁ ଆସିବେନି?
ଯେମିତିକି କହିଲେ ସହରରେ ମାନେ ଏଇଠି ତ ଆସିକି ପାଠ ପଢିବା ପାଇଁ ପଡୁଛି। ଗାଁକୁ ନିଶ୍ଚୟ ଯିବା ଗାଁକୁ ଯେମିତିକି ଆର ପର ମାନେ ଏଇ ମାସରେ ହିଁ ଆଷାଢ ମାସରେ ହିଁ ପଡେ ଆମର ରଥଯାତ୍ରା। ଯଦି ମିଳୁଚି ମୁଁ ନିଶ୍ଚୟ ଯାଇକି ପୁରୀ ଯାଇକି ବୁଲିକି ଆସିବି ଯେମିତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ସୁଭଦ୍ରା ତ ଏବେ ଅଣସରଣରେ ଅଛନ୍ତି ମାନେ ସରି ଅଣସରଣରେ ଅଛନ୍ତି ଜରରେ। ପଢିଛନ୍ତି ଆଜ୍ଞା ଆପଣ ଯଦି ଚାହାଁ ଚାହିଁ ମାନେ ଆପଣ କିଛି ଜାଣିଛନ୍ତି ତାହେଲେ ମତେ କହିପାରିବେ ଯେମିତି ଅଧରପଣା ଅଧରପଣା ବିଷୟରେ ମତେ
ମୁଁ ର ସେମିତି କି କିଛି ଜାଣିିନି ସେତେ କିଛି।
ଆଜ୍ଞା। ଅଥରପଣା ବିଷୟରେ ଆପଣ ଜାଣିନାହାନ୍ତି।
ବା ଆପଣ କିଛି ଜାଣିଚନ୍ତି ରଖନ୍ତୁ।
ନିଶ୍ଚୟ ଅଥର କଣା ମୁଁ ଶୁଣିବାକୁ ହିଁ ପାଇଛି କି ହସହ। ଯେତିକି ବି ବାହାରେ ମାନେ ଅସୁର ଏବଂ ରାକ୍ଷସ ଯୋଉ ମାନେ ଅତୃପ ତ ଆତ୍ମା ବୁଲନ୍ତି ସେମାନେ ଏ ପର୍ଯ୍ୟନ୍ତ ମାନେ ଯାହାର ଶାନ୍ତି ମାନେ
ତୃପ୍ତି ହେଇନି ଆତ୍ମାକୁ ଏବଂ ତାହା ସହିତ ବହୁ ପ୍ରକାର ବିଭିନ୍ନ ଜାତିର ଲୋକମାନେ ଯେଉଁ ବି ପା ପାପ କର୍ମ କରନ୍ତି ସେମାନଙ୍କ ପାପ ମାନେ ନଷ୍ଟ କରିବା ପାଇଁ ଭଗବାନ ବହୁତ ଗୁଡେ ମାଠିଆରେ ଶହେ ଆଠଟି ପଣା ସେଠି ଭଙ୍ଗା ଯାଇ ଜଗନ୍ନାଥଙ୍କ ବଳଭଦ୍ର ଏବଂ ସୁଭଦ୍ରାଙ୍କ ପାଖରେ ସେଇ ଯୋଉ ପଣା ଗୁଡାକ ଯୋଉ ଖସି ଆସେ ଏବଂ ସମସ୍ତେ ଯୋଉ ସେଇ ପଣାକୁ ପିଅନ୍ତି ସେ ସମସ୍ତେ ଯେମିତି କି ସମସ୍ତଙ୍କର ଯୋଉ ଅସୁର ମାନେ କିମ୍ବା ମନୁଷ୍ୟ ମାନେ ହଉ କିମ୍ବା ଆମର ଯୋଉ ଆତ୍ମା ସବୁ ବୁଲିଥାନ୍ତି। ସେଠି ସେ ସବୁ ପିଇକିରି ସେଠି ପୁଣ୍ୟ ପ୍ରାପ୍ତ କରନ୍ତି ଏମିତି ମୁଁ କିଛି ଶୁଣିବାକୁ ପାଇଚି।
ହୁଁ ହୁଁ ହୁଁ।
ଆପଣ କିଛି ଜାଣିଛନ୍ତି ବୋଲି କହିପାରିବେ?
ନା ଆମର ପୁରୀ ହେଇକି ତ ଆମେ ସେତେ କିଛି ଜାଣିନୁ ଆପଣ ବ୍ରହ୍ମପୁରରେ ରହିକି ଆପଣ ବେଶୀ କି ଜାଣିଥିବେ।
ହଁ।
ଆଜ୍ଞା ଆଉ କଣ ମାନେ ଆଉ କୋଉ ପର୍ବ ଆପଣଙ୍କର ମାନେ ବହୁତ ପାଳନ କରନ୍ତି ଆବେବ? ଏବଂ ଆପଣଙ୍କୁ ବହୁତ ପସନ୍ଦ ଲାଗେ ପର୍ବ।
ପର୍ବ ହେଲେ ଏବେ ଏ ଗଲା ରଜ ଆମେ ଗାଁକୁ ଯାଇଥିଲୁ ସେଇଠି ଇ ଇ ପଢାପଢି ଚାଲିଥିଲା ହେଲେ ବି ଏଁ ଟାଇମ ଟିକେ ମିଳୁନଥିଲା
ଆଜ୍ଞା।
ଖେଳା ବୁଲା ଭଲରେ କରି ହଉନ ହେଲେ ବି ରଜରେ ମଜା କରୁଛୁ।
ଆଛା ରଜ କେମିତି ପାଳନ କଲେ?
ରଜରେ ରଜରେ କଣ ବୋଉ କୁ କହିଥିଲି ପୋଡପିଠା କରିବା ପାଇଁ ପୋଡପିଠା କରିଥିଲା। ଆଉ ସେଇ ପାଣି ପିଠା ସବୁ କରିଥିଲା ଖାଇଥିଲୁ ଆଉ ଭାଲିଆ ଚୁଡ଼ା ସରି ଭୁଜା ଆଉ ଚଣା ସବୁ ଖାଇଥିଲୁ ରଜରେ ଆଉ ଏ ଖରା ଯୋଗୁ ଟିକେ ଆଁ
ଆଜ୍ଞା ।
ଖରା ଯୋଗୁ ଟିକେ ପା ଆ ରଜ ଟା ଟିକେ ମାନେ କଣ ଟିକେ ଭଲ ଲାଗିଲାନି ଆଉ ବେଶୀ ଖରା ଯୋଗୁ ଆଉ ରଜରେ କେମିତି ପାଗ ର ହୁଏ ଯେ ଛାଇ ପାଗ ର ହୁଏ ମେଘୁଆ ପାଗ ଟି ଆଉ ଏ ବର୍ଷ ତ ଖରା ଯୋଗୁ ରଜ ପୁରା ଖରା ପୁରା ।
ଆଜ୍ଞା ଶୁଣିକି ବହୁତ ଭଲ ଲାଗିଲା କି ଆପଣ ବି ରଜ ପର୍ବ ପାଳନ କରନ୍ତି । ମୁଖ୍ୟତଃ ରଜ ପର୍ବ ହଉଚି ମହିଳା ମାନଙ୍କ ପାଇଁ । କିନ୍ତୁ ଆପଣ ବି ରଜକୁ ବହୁତ ଭଲ ଭାବରେ ଏଇ ମହୋତ୍ସବ କୁ ଆପଣ ପାଳନ କରିଛନ୍ତି ସୁ ଶୁଣିକିରି ବହୁତ ଭଲ ଲାଗିଲା ଏବଂ ଆପଣ କହୁଥିଲେ ପୋଡପିଠା ବି ଆପଣ ଖାଇଛନ୍ତି । ମତେ ଯଦି ଆପଣ ଯଦି କହେ କି ପାରିବି କେମିତି ବନା ହୁଏ ତାହେଲେ ମୁଁ ବହୁତ ଖୁସି ହେବି ଯଦି ଆପଣ ଜାଣିଛନ୍ତି ।
ହୁଁ ମୁଁ ଜାଣିନି କିନ୍ତୁ ବୋଉ କରିବାର ଦେଖ କିଛି ସେ ବିରି କୁ ଉ ପୁରା କଣ ଘୋରଣାରେ ପୁରାତା କରିକି ପେଷ୍ଟ କଲା ତାପରେ ସେଥିରେ ଟିକେ ପାଣି ମିଶେଇକି ତାକୁ ଗୋଳେଇଲା ତାପରେ ଆଉ କଣ ସେଥିରେ ଚିନାବାଦାମ ପକେଇଲା କାଜୁ ପକେଇଲା ଆଉ ଚିନି ପକେଇଲା ତାକୁ ଗୋଟେ ଜାଗାରେ ୟାକୁ ରଖିକି ତାକୁ କୁ ନିଆଁରେ ରଖିଲା ତା ଉପରେ ହେଲେ ବି ନିଆଁ ଢାଳା ହବ ନିଆଁ ରଖିଲା ଯୋଉ ଆମ କୋଇଲାରେ ଲାଗୁଚି ନିଆଁ ଲଗା ହଉ ସେ କୋଇଲା ଉପରେ ରଖିକି ତାକୁ ସେମିତି ପୋଡଲା ଗୋଟେ ଅଧ ଘଣ୍ଟା ଭିତରେ ସବୁ ସରଲା ତାକୁ ଗୋଟେ ଥାଳିକୁ କାଡା ହେଲା ଥାଳି କୁ କାଢିକି କାଟିକି ଖିଆ ହେଲା ଆଉ ।
କିଆଁ ଆପଣଙ୍କୁ ଆପଣଙ୍କ କଥା ଶୁଣ ମତେ ବହୁତ ଖୁସି ଲାଗିଲା କି ଆପଣ ବି ରୋଷେଇ କରିବାରେ ଜାଣିଛନ୍ତି?
ଆପଣ ଜାଣିନାହାନ୍ତି କି ପୋଡପିଠା କେମିତି ହେଉଛି?
ହମ ଚାହୁଁଛି ଜାଣିଛ ଅଛି କିନ୍ତୁ ଆଜିକାଲିର ଲୋକମାନେ ଆଜିକାଲିର ଝିଅ ମାନେ ମାନେ ବହୁତ ମାନେ କମ ରୋଷେଇ କରନ୍ତି, କିନ୍ତୁ ମୁଁ ଶୁଣିବାକୁ ପାଇଥିଲି ଯେ ପୁଅ ମାନେ ବହୁତ ଭଲ ରୋଷେଇ କରନ୍ତି କିନ୍ତୁ ଆଜି ଆପଣ ଏତେ ସବୁ କହିଲା ପରେ ସାମରିକ୍ରୀ ସବୁ କେମିତି କେମିତି ବନାଯାଏ ପ୍ରଣାଳୀ ଶୁଣିକିରି ମତେ ବହୁତ ଖୁସି ଲାଗିଲା ଆଉ କଣ କେମିତି ବନେଇ ମାନେ ସବୁ ଶିଖିଛନ୍ତି।
ହୁଁ ହୁଁ ଧନ୍ୟବାଦ।
ଧନ୍ୟବାଦ ଆପଣଙ୍କ ସହିତ କଥା ହେ ବିି ମତେ ବହୁତ ଖୁସି ଲାଗିଲା, ଏମିତି ଆପଣ ମନେ ପକେଇଥା ନ୍ତୁ।
ହୁଁ ।
ଠିକ ଅଛି ତାହେଲେ ଏଇ କଲଟିକୁ ମୁଁ ଏଇଠି ସମାପ୍ତ କରୁଛି ଜୟ ଜଗନ୍ନାଥ ଶୁଭରାତ୍ରି।
ଜୟ ଜଗନ୍ନାଥ ଶୁଭରାତି।